ଆସ୍ ବ
ହାଲୋ କୁହ।
ଉଁ ଏଠି ଆଉ ସେ
ହଁ
ସ ନା ଖାଇକି ବକୁ
ନା ନାଇଁ ଚକ୍ଲେଟ୍ ମୁଭି ଟା ତ ବଢିଆ ଲାଗେ ଆଜି ଦିଦି କହୁଥିଲା ଦେଖିବା ପାଇଁ।
ହଁ।
ତମ ତମକୁ ତମକୁ ଚକ୍ଲେଟ୍ ମୁଭିଟା ଭଲ ଲାଗେ ନା ନାଇଁ।
ହଁ ସେଟା ଭଲ ଲାଗେ। ବାବୁସନ୍ ର ସେଇ ଟାଇମ୍ ର କିଛି କିଛି ଫିଲ୍ମ ଅଛି ଯୋଉଟା ଭଲ ଲାଗେ।
ହଁ ହଁ। ହୁଁ ସେଇ ଟାଇମ୍ ର ସେଇ ଚକୋଲେଟ୍ ଲୋ ଲୋଫର ଫିଲ୍ମ ଟା ବି ଭଲ ଲାଗେ।
ହଁ।
ଚକ୍ଲେଟ ଆଜି ଦିଦି କହୁଥିଲା ଦେଖିବା ପାଇଁ କି ଭେଜ୍ ରେ। ଉଁ ଭେଜ୍ ରେ ତ ମତେ ସେମିତି କିଛି ନାହିଁ ମସରୁମ୍ ଭଲ ଲାଗେ।
ମସରମ୍ ଆ ସିଙ୍ଗଡ଼ା। ମନେ ସ୍ନାକ୍ସ ରେ ଶିଙ୍ଗଡ଼ ବିଙ୍ଗଡ଼ା।
ହଁ ସିଙ୍ଗଡ଼ା ମୁଁ ଖାଇନି ସିଙ୍ଗଡା ଖାଉଥିଲି କିନ୍ତୁ ଏବେ ଉୁଁ ଏ ବି ଜଣ ଜଣର ଅଛି ମାନେ ସିଙ୍ଗଡା ବାବା ଆଣନ୍ତି। ଏବେ ପାଖେରେ କିନ୍ତୁ ସେ ମାନେ ଏତେ ତେଲ ତା ଭିତରେ ରହିକି ଯେ ଦିଇ ତିିନି ଥର ସେିମିତି ଖାଇଲା ପରେ ଆଉ ଇଚ୍ଛା ହଉନି।
ହଁ।
ମୁଁ ଏବେ ଯାହା ଖାଲି ଚପ୍ ଚପ୍ ରିକା ଖାଉଛି ନହେଲେ ସିଙ୍ଗଡା ମତେ ଭଲ ଲାଗୁନି ଖାଇବାପାଇଁ। ଆଉ ତୋମର?
ମୋତେ ସିଙ୍କ ପୋଟାଟ୍ ହିଁ ବେଶୀ ଭଲ ଲାଗେ, ଆଉ ସବୁ ଏ ଖାଉ ଆଉ।
ସିଙ୍ଗଡା ବରା ଟା ବହୁତ ମାନେ ମୋତେ ଭାରି କଷ୍ଟ। ମୋତେ ଲାଗି ସେଇଟା ଅଧିକ ତେଲ।
ହଁ, ହଁ।
ସ୍କୁଲ୍ ପାଖରେ ସବୁବେଳେ ଗୋଟେ ଅଭ୍ୟାସ ହେଇଯାଇଥିଲା ଖାଇବାର ସିଙ୍ଗଡା ଭୁଗୁନି। ସେଇଟା ସେ ତ ଭଲ ଲାଗେ ସିଙ୍ଗଡା
ଅଁ, ଆଉ ସେମିତି ତ ଗୋଟେ ଗୋଟେ ଜାଗାର ହିଁ ଥାଏ ମାନେ ସେଟା ଭଲ ହିଁ ଲାଗେ।
ହଁ।
ହୁଁ, ମୁଁ ସ୍କୁଲ୍ ଟାଇମ୍ ରେ ବି କଣ କି ମୁଁ ଖାଇନି ଏତେ ମାନେ ଇଏ ଯେ ଏମିତିଆ ଜିନିଷ ଖାଏନି, କାହିଁକି ନା ଆମ ସ୍କୁଲ୍ ପାଖରେ ଗୋଟେ କ୍ୟାଣ୍ଟିନ୍ ଥି ଥିଲା କି ସେଠି ସ୍କୁଲ୍ ସାମ ସ୍କୁଲ୍ ସାମ୍ନାରେ ହିଁ କ୍ୟାଣ୍ଟିନ୍ ଟା କିନ୍ତୁ ସେ କ୍ୟାଣ୍ଟିନ ରୁ ଏତେ ଏ ଖାଇବା ଭଲ ଲାଗେନି, କାହିଁକି ଉଁ, ଲଞ୍ଚ ଟାଇମ୍ ବେଳକୁ ସବୁ ଯେମତି ବାସି ହେଇଯାଇଥିବ ଖଟା ଖଟା ଲାଗେ ମୁଁ ସେଥିପାଇଁ ଖାଏନି।
ହ।
ଘରୁ ମମି ଟିଫନ୍ ଦେଇଥିବ। ନହେଲେ ଅଁ, ଉଁ, ହୁଁ, ସେଇଠି ଯାହା ବ୍ରେଡ୍ ଫ୍ରେଡ୍ ହେଲେ ମୁଁ କିଣିକି ଖାଏ। ଆମର ଆମ ସ୍କୁଲ୍ ରେ ରିସେସ୍ ପିରିୟଡ୍ ଥିବ ରିସେସ୍ ପିରିୟଡ଼୍ ମାତ୍ର କୋଡ଼ିଏ ମିନିଟ୍।
କୋଡିଏ ମିନିଟ୍ ମାନେ କୋଡିଏ ମିନିଟ୍ ରେ ଖାଇବା।
ହଁ, ହଁ ଖାଇବା ଖାଲି ରହିଛି, ଖେଳିବା ନାହିଁ ନା କି
ଆମର ଗୋଟେ ତ ପାଞ୍ଚ ନା ପନ୍ଦର ହୁଏ, ପଞ୍ଚାଶ ମିନିଟ୍ ଭଳିଆ ତ ନିହାତି ହୁଏ। ଖାଇ ପିଇକି ଯେନ୍ ଖେଳୁଛୁ ଖାଲି।
ହଁ ସେମିତି ଆମେ ବି କେ ଆମେ ଖେଳି ପାରୁନୁ, ଖାଲି ଆମର ଯଦି ଖେଳ ପିରିୟଡ୍ ଥିବ ଉଁ, ସପ୍ତାହକୁ ଥରେ ଥିବ ସେଇତ ଦିନି ହିଁ ଆମର ଖେଳୁ ନହେଲେ ନାହିଁ।
ହଁ। ଏଇ ଗୋଟେ ଯୋଉ ଦିନ ଆମର ଥିବା ଆମର ପ୍ରାୟ ଛାଡନ୍ତିନି, ଆପର ମାନେ ଯୋଉ ଅଲଗା ପିରିୟଡ଼୍ ଯଦି କି ନ ଆସନ୍ତି ଛାଡ଼ନ୍ତି। ବାହାନା କରିକି ଛାଡ଼ି ବେନି ବର୍ଷା ହଉଛି, ମାନେ ବର୍ଷା ହବ। କି କଣ କେଇ ନାହାନ୍ତି ଛାଡିବେନି।
ଆମ ସ୍କୁଲ୍ ରେ ଆମ ସ୍କୁଲ୍ ରେ ମା- ହବ ରିସେସ୍ ପିରିୟଡ଼୍ ଗୋଟେ ପ ଚାଶ ରୁ ଦିଟା ଦଶ କୋଡିଏ ମିନିଟ୍ ମାତ୍ର, ତା ଭିତରେ
ବାସ୍ ଖାଲି ଖାଇବ ଆଉ।
ହଁ ଦିଟା ଦଶ ଭିତରେ ସବୁ ଆସିକି କ୍ଲାସ୍ ରେ ପୁଣି ବସିଥିବେ।
ନା ତ
ସେଥିପାଇଁ କି ଯି ଯାହା ଖାଲି ଟିଫିିନ୍ ଆଣିଥିବେ ସେତିକି ଖାଇଦେଇକି ଜଲଦି ସେ ଆସିକି ସବୁ ବସିଯିବେ।
ହଁ ଛୁଆ ତାହାଲେ ଖଳିବେ ଆଉ ଅଲଗା ଯଦି କ୍ଲାସ୍ ରେ ବୋରିଙ୍ଗ ଲାଗୁଛି ହଜାର ଥର ପାଣି ପିଇବା ବାହାନାରେ ପଳେଇବେ।
ହଁ ସେମିତି ହୁଏ। ମୋ ଦିଦିି ହେଆଙ୍କର ଦିଦିି ହେରିଆ ତାଙ୍କର ଅଲଗା ସ୍କୁଲ୍ ଥିଲା, ସେମାନେ ସେମିତି ବହୁତ କରିପାରନ୍ତି। କିନ୍ତୁ ଆମ ସ୍କୁଲ୍ ରେ ଆମେ ବେଶୀ କରିପାରୁନା।
ଆମେ ବି ଭଲ ଲାଗେ।
ଆମର ବି ବେଶୀ ସ୍କୁଲ୍ ରେ ସ୍ପେସ୍ ନାହିଁ, କାହିଁକି ନା ପୁରା ରୋଡ୍ ସାଇଡ୍ ରେ ହିଁ ପୁରା ମେନ୍ ରୋଡ୍ ସାଇଡ୍ ରେ ପୁରା ସ୍କୁଲ୍। ସୁକୁ ରୋଡ୍ ରୁ ମାନେ ଏ ସ୍କୁଲ୍ ରୁ ବ-ବାହାର ଗେଟ୍ ମାନେ ଗେଟ୍ ହିଁ ମାନେ ରୋଡ୍ ସାଇଡ୍ ରେ ପୁରା ହଁ। ଆମର ଖାଲି ଯାହା କିନ୍ତୁ ମାନେ ସ୍କୁଲ୍ ଭିତରେ ଯାହା ହବ ସେ ସ୍କୁଲ୍ ଭିତରେ। ଉଁ ଶ୍ରୀ ମାଙ୍କର ସବୁ ମାନେ ଯାହା ପାଠ ଚକ୍ର ହବ। ଇଏ କ୍ଲାସ ହବ ସେଆ ଆଉ ନହେଲେ କିଛି ନାହିଁ।
ଏବେ ଆଉ ଏବେ ଆମ ସ୍କୁଲରେ ସେମିତି ହେଇଗଲାଣି ଆଉ ଛାଡୁ ନାହାନ୍ତି ଗେଟ୍ ପୁରା ବନ୍ଦ ଆଉ ଛାଡୁ ନାହାନ୍ତି ଆଗରୁ ନହେଲେ ଛାଡୁଥିଲେ। ମାନେ ଆମ ଟାଇମରେ ଆମ ଟାଇମ ମାନେ ଟେପ୍ ହେଲାନି ଲାଷ୍ଟ ବେଳକୁ ସେମିତି କଲେ ଟିକେ ଷ୍ଟାର୍ଟ କଲେ ନହେଲେ ତା ପୂର୍ବରୁ ଥିଲା।
ହୁଁ। ଏବେ ତ ଗର୍ମେଣ୍ଟ ସ୍କୁଲରେ ବି ସବୁ ଫାଇଭ୍ ଟି କାମ ହେଇକି ତ ସବୁ ପୁରା ଇଏ ହେଇଗଲା।
ହୁଁ।
ମାନେ ହାଇ ସ୍କୁଲ ମାନଙ୍କରେ ତ ସବୁ କାମ ହେଇକି ସବୁ ବି ମାନେ ଗୋଟେ ଗୋଟେ ସ୍କୁଲରେ କ୍ଲାସ୍ ମାନ କ୍ଲାସ ରୁମରେ ଏସିି ବି ଲଗେଇଛନ୍ତି। ସେପଟେ ସେମିତି ହେଇଛି?
ଭଲ ହେଇଛି ହଁ ହଁ ହଁ ହେଇଛି ଏପଟେ ଏମିତି ଭଲ କରିଛନ୍ତି। ତଥାବି ପିଲା ଏବେ ବେଶୀ ସବୁ ପ୍ରାଇଭେଟରେ ପଢ଼ୁଛନ୍ତି ଗମେଣ୍ଟରେ ଆଉ
ହଁ। ଆମ ସ୍କୁଲରେ ବି ଆମ ସ୍କୁଲ ହିଁ ରେଭେନ୍ସା ନୁହେଁ ନା କଣ ନା ସ୍କୁଲ ଫଙ୍କସନ୍ ମୁଁ କରେନି ମୋର ଡ୍ୟାନ୍ସ ସେମିତି ହୁଏନି।
ହୁଁ।
ତମେ?
ନା ମୁଁ ବି ନୁହେଁ।
ହୁଁ ହୁଁ।
ସେ ଖାଲି ଡ୍ରଇଂ ବେଳେ ବେଳେ କରେ ଟିକେ ଆଉ ତମେ?
ହଁ ଡ୍ରଇଂ ଡ୍ରଇଂ ତ ସେମିତି ହୁଏ ଆମର ଆଉ ଇଏ ବି ହୁଏ। ଏଇ ଯୋଉ ହସ୍ତକର୍ମ ଥାଏ ଯୋଉଡା ଏକଜାମ ଟାଇମ ରେ ସେଗୁଡାକ କରିକି ନେବାକୁ ପଡେ ସବୁ।
ହଁ ହଁ ସେଇଟା ହଁ
ହ୍ୟାଣ୍ଡମେଡ ଜିନିଷ ଯାହା ବି କହିବ କରିକି ନବ ସେଗୁଡାକ ସବୁ ବନେଇବାକୁ ପଡେ।
ନେଇଛ ନା କେବେ ସ୍କୁଲସି ହେଲୋ ପ୍ୟାରେଡ?
ପ୍ୟାରେଡ୍ ରେ ନିଅ?
ବର୍ଷା ଏବେ ହେଲା। ନା ପ୍ୟାରେଡ୍ ଫ୍ୟାରେଡ୍ ରେ ସେମିତି ତ ନାଇଁ ନାଇଁ ଏନ ସି ପି ଥରେ ଯୋଉ ନେଇ
ହୁଁ।
ଆଉ କାଇ କୁହନ୍ତିନିକି ଆମ ଘରେ ଛାଡି
ସେଇଆ ତ ମୁଁ ବି ସେଇଥିପାଇଁ ଏନ ସି ସି କଲେଜ ଟାଇମ ରେ ନେଇଥାନ୍ତି ମତେ ଘରେ ମନା ଗଲେ ନବାକୁ।
ସେଇ ଟାଇମରେ ଭଲ ଜାଣିପାରେ ପିଭି କରୁଥିଲୁ।
ହୁଁ।
କେବେ ଜୋରେ ବର୍ଷା ଭାରି ଜୋରରେ ବର୍ଷା ହଉଛି।
ଆଜି ତ ଆମର ଏଇ ଚାରିଟା ବେଳ ଟାଇମ ରେ ଏତେ ଜୋରସେ ପୁରା ହେଲା ଗୋଟେ ଘଣ୍ଟା କି ଦି ଘଣ୍ଟା ଖଣ୍ଡେ ପୁରା କା- ଚିଲା ଜୋରସେ।
ବସ ପରା ବହୁତ କଛୁ
ହୁଁ।
ଆ ଆର ବର୍ଷ ଏଇ ଟାଇମ କୁ କଲେଜ ଫଲେଜ ଯାଉ- ଥିଲୁ ଓଦା ମଦା ହଉଥିଲୁ ଏବେ ତ ଘରେ ଘରେ ରହି ଯୋଉ ଥଣ୍ଡା ଲାଗୁଛି କହିବାର କଥା ନାଇଁ।
ହଁ। ମୋର ତ କଲେଜ ପ୍ଲସ ଥ୍ରୀ ଯେତିକି ସବୁ ସେମିଷ୍ଟାର ରେ ମୁଁ ତ ଯାହାବି ହେଲେ ଗୋଟେ ଇ - ଏକଜାମ୍ କୁ ପୁରା ଓଦା ହେଇକି ଯାଇଥିବି ଏକଜାମ ଦେବା ପାଇଁ ମୁଁ ଭାବେ କେମିତି ତି ଏମିତି ହଉଛି ମୋ ସହିତ ଯଉ ବି ସେମିଷ୍ଟାର ହେଲେ ଗୋ ଗୋଟେ ଦିନ ମୁଁ ତା ଭିତରେ ଓଦା ହେଇକି ଯାଇଥିବି ଏକ୍ସାମ ଦେବା ପାଇଁ ସେ ରେନିକୋଟ ପିନ୍ଧିକି ଗଲେ ବି ହାତ ଫାତ ମେନ ଓ ଭଗଧା ହେଇଯାଇଥିବ ଯାଇକି ଲେଖିଲା ବେଳକୁ ସବୁ ଡ୍ରେସ ହାତ ସବୁ ଓଧା ହେଇଯାଇଥିବ। ଲେଖିଆ ଭି ଭାଇ ଆ ଯାଇଙ୍ଗି ପ୍ରବ୍ଲେମ୍ ହଁ ହୁଁ ଏ ବି ତ କଲେଜ ସରିଗଲା ଚଳିଲା ଆଉ ଯିବାର ନାଇଁ।
ହୁଁ ହୁଁ
ଏଇ ଜୁଲାଇ ମାସରେ ତ ହୁଏ ଫୋର୍ଥ ସେମିଷ୍ଟର।
ହଁ ହଁ ହଁ
ଛୁଆଙ୍କର ତ ସବୁ ଏ ବର୍ଷ ଏବେ ସବୁ ଯୋଉ କରୁଛନ୍ତି। ହଁ
ମୋର ଜୁଲାଇ ମାସରେ ହଉଥିଲା ଫୋର୍ଥ ସେମିଷ୍ଟର ସେଥିରେ ମୋତେ ଜର ଯେ ପ୍ରବଳ ହେଇଥିଲା। ଟୋଟାଲ ସବୁ ଦିକ ପରୀକ୍ଷା ମୁଁ ଜରରେ ଯାଇକି ଦେଇଛି।
ଭାରି କଷ୍ଟ ଜରରେ
ଏତେ ଜରରେ ଘରେ ମନାହିଁ କରିବେ କହିବେ ତୁ ଯାନା ବ୍ୟାଗ ଲାଗିଲେ ପଛେ ଲାଗିବ ତୁ ପରେ ଯାଇ ଦବୁ ତୁ ଯାାନ କହିଲି ନାଇଁ ବ୍ୟାଗ ଲାଗିଲେ ପୁଣି ପରେ କେତେ କେତେବେଳେ କ୍ଲିୟର କରିବି ସେମିତି ସେମିତି ଯାଇକି ଏକ୍ସାମ ଦେଇକି ସେ ତାପରେ ଏଜାମ ସରିଲା ପୁଣି ଥରେ ମେଡିକାଲ ଗଲି ଜଣା ପଡିଲା ଯେ ସେଥୀରେରେ ପାଣି ଜମିଛି ବୋଲି ଜର ଛଡୁନି।
ଓ ହୋ ହୁଁ ମୋର ଖେଳ ମେଳ ଟାଇମ ରେ ଯେତେବେଳେ ସ୍କୁଲରେ ଥାଏ ଆନୁଆଲ। କଣ ସେଇ ଟାଇମ ଟା ମୋର ହେଇଯାଇ
ହଁ ଖେଳ ତ ସବୁ ସେ ଡିସେମ୍ବର ଜାନୁଆରୀ ଟାଇମ କି ସବୁ ହୁଏ ଆଉ।
ହୁଁ ହଉ ରଖୁଛି।
ହଁ ହଉ